ହାଲୋ। ହାଲୋ।
ହଁ।
ବେସ୍ତ ଅଛୁ କି?
ନା ବ୍ୟସ୍ତ ନାହିଁ।
ଓହୋ ଆଉ ଟିକେ ଗଣେଶ ପୂଜା ବିଷୟରେ କଥା ହେଇଥାନ୍ତି।
ହଁ କହ।
ହୁଁ ଆଉ ତମ ଗଣେଶ ପୂଜା ଏଇପାଳି କୋଉଠି କରିବୁ?
କଲେଜ୍ ରେ ଆଉ ତୁ?
ମୁଁ ବି ସେଇ କଲେଜରେ ଆଉ ଆଉ ତୁ କେମିତି ପାଳୁ ଗଣେଶ ପୂଜା?
ମୁଁ ଧୁମଧାମ୍ ରେ ପାଳେ। ଆମ କଲେଜରେ ଗଣେଶ ପୂଜା ପୂର୍ବ ଦିନ ସଜାସଜି ହୁଏ। ତାପରେ ଭୋଜି ପାଇଁ ଉଁ ପୂଜା ପୂର୍ବ ଦିନ ସଜାସଜି ହୁଏ। ଭୋଜି ପାଇଁ ସାମଗ୍ରୀ ଆଣୁ ତାପରେ ନିମନ୍ତ୍ରଣ ପତ୍ର ନେଇକି ଯାଉ ସାର୍ ମ୍ୟାମ୍ ଙ୍କ ପାଖକୁ। ସାର୍ ମାନେ ଆଉ ମ୍ୟାମ୍ ମାନେ ଦସ୍ତକତ କରନ୍ତି। ଗଣେଶ ପୂଜା ଦିନ ଆମେ ଉପବାସ ରହୁ ତାପରେ ଆମେ କଲେଜ ଯାଉ ପୂଜାରେ ବସୁ ତାପରେ ପୁଷ୍ପାଞ୍ଜଳି ଦଉ। ଫଳ ମୂଳ କାଟୁ କାଟିକି ଭୋଗ କରୁ ଆମେ ଫୁଲ ବାଣ୍ଟୁ ତାପରେ ଆମେ ଧାଡି କରିକି ଭୋଗ ଖାଉ ଆମେ ବି ବହିପତ୍ର ପୂଜା କରୁ। ହଁ ତାପରେ ଭୋଜି ଖାଉ ଯେମିତି କିି ଅରୁଆ ଅନ୍ନ, ଡାଲମା, ଭାତ ପନିର, ପାମ୍ପଡ, ପାସ୍ ତମର?
ଆମର ବି ସେଇ ଭଲସେ ହୁଏ। ଆମ କଲେଜରେ ଦି ପାଞ୍ଚ, ଛଅ ଦିନ ଆଗରୁ ଅ ଭଲସେ ସବୁ ତିଆରି କରନ୍ତି ଅ ଆଉ ମୂର୍ତ୍ତି ପାଇଁ ଅର୍ଡ଼ର ଦିଅନ୍ତି ତାପରେ ସିଏ କ କର ଆଉ ନିମନ୍ତ୍ରଣ କାର୍ଡ ବି ତିଆରି କରନ୍ତି ସାର୍ ମାନଙ୍କୁ ଦବା ପାଇଁ। ଆ ଦୁଇ ତିନି ଦିନ ଆଗରୁ ତାପରେ ଗଣେଶ ପୂଜା ପୂର୍ବ ଦିନ ଯାଇକି ଯୋଉ ଯୋଉଠି ହୁଏ ସେଇଠି ସଜାସଜି କରନ୍ତି ପତାକା ଲଗାନ୍ତି। ଆଉ। ସବୁ ଲଗାନ୍ତି ଆଉ। ତାପରେ ଅ ଯୋଉ ନିମନ୍ତ୍ରଣ କାର୍ଡ ନେଇକି ଅ ସାର୍ ଙ୍କ ପାଖକୁ ଯାଆନ୍ତି ସାର୍ ସେଠି ଦସ୍ତଖତ କରନ୍ତି ସାର୍ ମ୍ୟାମ ଆଉ ଅଲଗା ଷ୍ଟାଫ୍ ମାନେ ସବୁ ଦସ୍ତଖତ କରନ୍ତି।
ହ
ତାପରେ କରିସାରିଲା ପରେ ସକାଳୁ ଆସିକି ନନାଙ୍କୁ ବି କ ଫୋନ୍ କରିକି କହି କହି କହିଥାନ୍ତି ଛୁଆମାନେ। କହିସାରିଲା ପରେ ତାପରେ ସକାଳୁ ଆମେ ଉପାସ ବି ଥାଉ ଆମେ ପୂଜା ପୂଜି ପୂଜା କରିବା ପାଇଁ ବହିବି ବାନ୍ଧି ଥାଉ ଆଣିକି ରଖୁ ଯୋଉଠି ପୂଜା ହୁଏ। ତ ଠାକୁର ଠାକୁରଙ୍କୁ ଆଣିକି ବି ସ୍ଥାପିତ କରିଦିଅନ୍ତି। ତାର ମାଳ ବି ଫୁଲରେ ତିଆରି କରୁ ଫୁଲ ଫୁଲି ବି ଆମେ ଆଣୁ ହରିି ଆଉ ପ୍ଲାଷ୍ଟିକ ମାଳ ବି ହାଣନ୍ତି ସାର୍ ଯୋଉ ଫୁଲ ଠାକୁରଙ୍କୁ ଦବା ପାଇଁ। ଆଉ ଭୋଜି ପାଇଁ ବି ଜିନିଷ ସବୁ ଆଣନ୍ତି ପୁଅ ପିଲାମାନେ ଆଉ ଆମେ ଯାଇକି ମାଳ କରୁ ଫିତା ଫୁତି ଆଣୁ। ତାରେ ନନା ଆସିଲେ ପୂଜା ଷ୍ଟାର୍ଟ କରନ୍ତି ଆମେ ଯାଇକି ବସୁ ସବୁ। ଡ୍ରେସ୍ ପିନ୍ଧିକି ସଜାସଜି ହେଇକି ଯାଉ ସବୁ ଛୁଆ ବସୁ। ତାପରେ ପୂଜା ଷ୍ଟାଟ ହୁଏ, ନନା ଷ୍ଟାଟ ଆରମ୍ଭ କରନ୍ତି ପୂଜା। ମାଳ ଫାଳ ପିନ୍ଧାନ୍ତି ତାପରେ ଆମେ ଭୋଗରା ଗୋଟେ ଅଲଗା ଅଲଗା ପାଖରେ ରଖୁ। ତାପରେ ପୁଷ୍ପାଞ୍ଜଳି ଦବା ପାଇଁ ଫୁଲ ଦିଅନ୍ତି ପୁଷ୍ପାଞ୍ଜଳି ଦଉ ଫିତା ବାନ୍ଧୁ। ଆ ହୁଏ ତାପରେ ଭୋଗ ରାଗ କାଟୁ ଯେ ଭୋଗ ପାଇଁ। ଫଳମୂଳ କାଟୁ ତାଉ କାଟି ସାରିଲା ପରେ ଭୋଗ ଅ ଖାଇକି ଆସୁ ର ଭୋଜି ଖାଇବା ପାଇଁ। ଭୋଜିରେ ଆମର ହୁଏ ସେଇ ଅ ହରୁୱନା ଡାଲମା, ଖଟା, ପନିର। ଆଉ ପାମ୍ପଡ ପାସ ଆଉ ରସଗୋଲା ବି ଦିଅନ୍ତି ଖାଇକି ଆସିକି କକ୍ଷରେ ରହୁ ଆଉ। ସେଇଦିନ ଟା ବି ପୁରା ଉପବାସ ରହୁ ତ ଆସିକି ଶୋଇପଡୁ ଆଉ। ଆଉ ତମ ଗାଁ ରେ କେମିତି କର?
ଆମ ଗାଁରେ ଆମ ଗାଁରେ ବେଶୀ ବଡ ନୁହେଁ ଛୋଟ ଛୋଟ ମୂର୍ତ୍ତି ଆଣିକି ପୂଜା କରାଯାଏ ଗାଁ ଲୋକଙ୍କୁ ଭୋଜି ଦିଆଯାଏ। ଉଁ ଯେମିତି କିି ଅରୁଆନ ଭାତା ଭାତ ଡାଲମା ଏସବୁ ଦିଆଯାଏ ଆଉ ଭୋଗ ବି ବଣ୍ଟା ଯାଏ ଆମ ଗାଁରେ ବାରଟା ବେଳେ ପୂଜା ଆରମ୍ଭ ହୁଏ। ତାପରେ ପୁଷ୍ପାଞ୍ଜଳି ଦେଇକି ଭୋଗ ଖାଇକି ଘରକୁ ଯାଉ ଆଉ। ଆଉ ତମ ଗାଁରେ?
ଆମ ଗାଁରେ ବି ଏତି ଆମ ଗାଁରେ ଅଧିକା କରେନି ହେଲେ ସେ ସ୍କୁଲବେଳେ ଥିଲାବେଳେ ସ୍କୁଲ ସାରିକି ଆସେ ସେ ପଇସା ଫଇସା ଆଦାୟ କରନ୍ତି ଛୋଟ ଆମର ବି ସେ ଛୋଟ ମୂର୍ତ୍ତି ଆଣନ୍ତି ଅ ପୁଅପିଲାମାନେ ଏଠି କରନ୍ତି ମୋ ଭାଇ କରେ। ଅ ସେମିତି ନନାଙ୍କୁ ଡାକନ୍ତି ଅ ପୂଜାକରନ୍ତି ଟେଣ୍ଟ ଫେଣ୍ଟ୍ ବି ମାରନ୍ତି ଭୋଜି କରନ୍ତି। ଏମିତି କରନ୍ତି, ସବୁ ଗାଁ ସାରା ଲୋକ ଯାଆନ୍ତି। ପୂଜାକରି ପୁଷ୍ପାଞ୍ଜଳି ଦେଇକି ଆସୁ। ଆଉ ତମ କଲେଜ ହୁଏ ଗଣେଶପୂଜା ତମର କେତେ ଚାନ୍ଦା କର?
ଆମର ତ ଦୁଇଶହ ଟଙ୍କା ଲେଖାଏଁ ହୁଏ, ତମର
ହଁ ଆମର ବି ଦୁଇସ୍। ଆମର ବି ସେଇ ଦୁଇଶହ ହୁଏ ଦୁଇଶହ ପଚାଶ ଏମିତି ହୁଏ ଆଉ।
ହ
ଆଉ ତମର ରୋଷେଇ କଣ କର ଭୋଜି କଣ କରାହୁଏ?
ଅରୁୱାନ, ଡାଲମା, ଖଟା, ପନିର୍, ପାମ୍ପଡ଼, ପାସ୍। ଆଉ ତମର କଣ କଣ ଖାଇବାକୁ ହୁଏ?
ଆମର ବି ସେଇଆ ଭୋଗ ଦିଅନ୍ତି ଭୋଗ ଦେଇ ସାରିଲା ପରେ ଅ ସେ ଅରୁଆନା, ଡାଲମା, ଖଟା, ପାସ୍ ପନିର ଏସବୁ ଦିଅନ୍ତି ଆଉ।
ଆଉ ତୁ କଣ ଡ୍ରେସ ପିନ୍ଧିବୁ ଗଣେଶପୂଜାକୁ ପିନ୍ଧିବୁ?
ଗୋଟେ ତ କୁର୍ତ୍ତିଟେ କରିଛି ପିନ୍ଧିବି ବୋଲି ଆଉ ଆଉ ତୁ?
ଆଉ ଶାଢ଼ୀ ଫା଼ଡ଼ି
ନା ମ ଶାଢୀ ଫାଢୀ କିଏ ପିନ୍ଧିବ ମ କୁର୍ତ୍ତୀଟେ ପିନ୍ଧିବି
ଆଚ୍ଛା।
ଆଉ ତୁ?
ମୁଁ ବି ସେଇ ଶାଢୀ ନା ଶାଢୀ ତ ପିନ୍ଧିବିନି କୁର୍ତ୍ତି ପିନ୍ଧିବି ଆଉ
ଓ ହୋ।
ହ। ଆଉ ଗଣେଶପୂଜାକୁ କୁଆଡେ ବୁଲାବୁଲି କରୁ?
ଗଣେଶପୂଜାକୁ ଆମ କଲେଜକୁ ତ ଯାଉ ତାପରେ କଲେଜରେ ଆସିିକି ଗାଁ ରେ ପୂଜା ସାରିକିନା ଯଦି ଟାଇମ ଥାଏ ସ୍କୁଲକୁ ବି ଟିକେ ଯାଉ ଯୋଉ ସ୍କୁଲରେ ପଢୁଥାଉ ପଢିଥିଲୁ ସେ ସ୍କୁଲକୁ ଯାଉ ଟିକେ ଆଉ
ଓ ହୋ।
ଆଉ ତୁ?
ଆଉ ମୁଁ ବି ସେଇ ସ୍କୁଲ କଲେଜରୁୁ ଆସିକି ଆମ ଗାଁରେ ହୁଏ ତାପରେ ଅ ସ୍କୁଲକୁ ବି ଯାଏ ଆଉ ଆମ ଭୁବନରେ ବି ବହୁତ ଗଣେଶପୂଜା ହୁଏ ତ ମେଳା ହୁଏ ଆ ସେଇଠିକି ଯାଉ ଅ ବୁଲିବା ପାଇଁ ଠାକୁର ଦେଖିବା ପାଇଁ ଆଉ ସିଆଡେ ସବୁ କିଣାକଣି କରିକି ଆମ ମୀନା ବଜାର ବି ପଡେ ସିଆଡେ ଦେଖିଦେଇ ହେଇକି ଏକାଥରେ ବୁଲି ବୁଲେଇକି କ'ଆସୁ ଆଉ
ଆଚ୍ଛା, ଆଁ ଆମେ ବି ସାଙ୍ଗ ଘରକୁ ଯାଉ
ଅଁ ହଁ ଆଉ ଆମ ଗଣେଶ ପୂଜା ଆମ ଭୁବନରେ ଭଲ ହୁଏ ଆସିବୁ ଯଦି ଦେଖିକି ଯିବୁ।
ହଉ ଯିବେ ମାନେ ଆଉ ମୁଁ ଯିବି ଆଉ ଫ୍ୟାମିଲି ଲୋକଙ୍କୁ ନେଇକି ଯିବି ସାଙ୍ଗମାନଙ୍କୁ ବି ନେଇକି ସାଙ୍ଗେରେ ଯିବି ଆଉ
ଓହୋ। ଆଉ ତାଲଚେର କୁ କେବେ ଗଣେଶ ପୂଜା ଦେଖି ଯାଇଛୁ?
ତାଲଚେରକୁ ନାଇଁ କେବେ ଯାଇନି। ସେଇଠି ପା କୁଆଡେ ଭଲରେ ହୁଏ ବହୁତୁ ଧୁମଧାମ ରେ
ହଁ।
ତୁ କେବେ ଯାଇଛୁ?
ହଁ ମୁଁ ଯାଇଛି ଯାଇଥିଲି ଥରେ ମୋ ମାମୁଁ ଘର ସେଠି ତ
ସେଠି କେମିତି କଣ ହୁଏ?
ମାମୁଁ ଘରେ ସେଠି ଯାଇଥିଲୁ ଦେଖିବା ପାଇଁ ଭଲ ବହୁତ ବଡ ଆକାରରେ ହୁଏ। ଗଣେଶ ପୂଜା ଆଉ ବ ବଡ଼ ବଡ଼ ମୂର୍ତ୍ତି ବହୁତ ଜାଗାରେ ତିରିଶିଟା ଚାଳିଶ ଟା ଖଣ୍ଡେ ମୂର୍ତ୍ତି ହୁଏ ଆଉ ପୂଜା ବି ବହୁତ ଭଲସେ ହୁଏ ମିନା ବାଜାର ପଡ଼େ। ସବୁ ବଜାର ଫଜାର ପରେ ସେଇଠି ବହୁତ କିଣା ପୁଣି କରୁ ଆଉ ଯାତ୍ରା ବି ପଡ଼େ ନାଚ ଫାଚ ହୁଏ ନାଟକ ବି ହୁଏ। ତାପରେ ଖାଇବା ଜିନିଷ ବି ବହୁତ ପଡେ। କଣ୍ଢେଇ ନାଚ ହୁଏ ଆମେ ଦେଖିକି ଆସୁ ମେଳା ପଡେ। ସାଙ୍ଗମାନେ ବୁଲିକି ମାମୁଁ ମାଈଁ ଯାଉ ବୁଲି ବୁଲାକି ଆସୁ ଆଉ।
ହଁ ନାଟକ ଦେଖୁ ନା ନହିଁ ତୁ?
ନହିଁ ମୁଁ ନାଟକ ଦେଖେନି ନାଚ ଦେଖେ।
ଓହୋ।
ତୁ ତୁ ଥରେ ଯିବୁ ତାଳଚେର ରେ ବୁଲି ବୁଲିକି ଆସିବୁ ଭଲ ହେଉଛି।
ହଉ ଆଉ ଏଇ ବର୍ଷ ଦେଖିଆ ଯିବୁ ଆଉ।
ଆଉ ତୁ ଏଇ ବର୍ଷ ଯିବୁ ନା ନାଇଁ ତୋ ମାମୁଁ ଘରକୁ।
ନାଇଁ ଏଇ ବର୍ଷ ମୁଁ କଲେଜରେ ତ ଭଲ ହେଉଛି କଲେଜରେ ଗଣେଶ ପୂଜା କରିଦେବି। ଆ ଯାଇ ହବନି।
ଆଉ ତମର ଗଣେଶ ପୂଜାରେ ତମ କଲେଜରେ ଭସାଣି ହୁଏ ନା ନାଇଁ।
ଭସାଣି ହୁଏନି ନେଇକି ଆମ କଲେଜ ପାଖରେ ଗୋଟେ ପୋଖରୀ ଅଛି ସେଇଠି ନେଇକି ନା ପକେଇ ଦିଅନ୍ତି ଆଉ ପୁଅ ପିଲା ମାନେ ନେଇକି ଆଉ।
ଓହୋ।
ଆଉ ତମର।
ଆମର ହୁଏ ଭସାଣି ଆମର ଛୋଟ ମୋଟ ମାଇକ୍ ଫାଇକ୍ ଆଣିକିନା। ଆ ବଜାନ୍ତି ଗୀତ ଆମେ ଟିକେ ଡ୍ୟାନ୍ସ ଫ୍ୟାନ୍ସ କରୁ। ସେଇଦିନ ବି ଚିକେନ ହୁଏ ଭାତ ହୁଏ ପାମ୍ପଡ଼ ହୁଏ। ନେଇକି ପକଉ ଆଉ ଆମେ ନାଚି ନୁଚିକି ଯାଉ। ପକେଇକି ପୋଖରୀରେ ପକେଇ ଦେଇକି ଆସୁ।
ଆଛା।
ହୁଁ। ଗଣେଶ ପୂଜା ତମ ଘରେ କଣ ପିଠା ହୁଏ?
ଆମ ଘରେ ଆମେ କେବଳ ଚକୁଳିକି ମଟର ତରକାରୀ। ଆଉ ସୁଜି କାକରା ଏଇ ସବୁ ପିଠା ହୁଏ ଆଉ।
ଓହୋ।
ଘରେ ବି ଭୋଜି ହେଇଥାଏ ଗାଁ ରେ ନା ସେଇ ଭୋଜିି ଆଉ ପିଠା କାଲି ସକାଳ ହଇଥାଏ ଆଉ। ଆଉ ତମର।
ଆମର ଘରେ ମୋ ମା ପୋଡ ପିଠା କରେ ଚକୁଳି ପିଠା କରେ। ଇଟିଲି କରେ ତରକାରୀ କରେ ସ୍କୁଲ ବେଳେ ଆମେ ଥିଲାବେଳେ ସେ ଘ ଘରେ ସକାଳୁ ସକାଳୁ କରେ ମୁଁ ଖାଇକି ଯାଏ ବ ଏ ଚକୁଳି ପିଠା ପୋଡ଼ ପିଠା ତରକାରୀ ଆଜ୍ଞା ପୁଣି ଆସିଲେ ବି ଖାଏ ମୁଁ ଗଣେଶ ପୂଜା କରି ପାରେନି କିନ୍ତୁ ଖାଇ ଦେଇକି ଯାଇ ପୁଷ୍ପାଞ୍ଜଳୀ ଦେଇଦିଏ ଛୋଟ ପିଲା କିନ୍ତୁ ଏଇ ଅ ବଡ ହେଲାଠୁ ଗଣେଶ ପୂଜା ପାରିଲିଣି କରୁଛି ଭଲସେ ଆଉ ଆଉ କେତେ କେ କେତେ ଦିନ ତୁ ନ ପଢୁ ନ ପଢୁ
ସେଇ ଖାଲି ଗଣେଶ ପୂଜା ଦିନ ଟା ଆଉ ପଢୁନା ତା ପୂର୍ବ ଦିନ ଟା ବି ପଢୁନା ସଜବାଜ ହଉ ମେହେନ୍ଦି ଫେହେନ୍ଦି ଲଗାଲଗି କରେ ଏଇ ଯୋଗୁ ପଢୁନା
ଓହୋ
ଆଉ ଆଉ ତୁ
ଆମର ଦିଦିନ ରଖା ହୁଏ ସେତିକିଦିନ ଯାଏ ପଢୁନୁ ଆଉ ପୁ ପୂର୍ବ ଦିନ ତ କାମ ଭୂମିରେ ଯାଇ ହେରି ଆଉ ପଢ଼ାପଢ଼ି ନାହିଁ ଆଉ
ଆଛା
ତତେ ଗଣେଶ ପୂଜା ଭଲ ଲାଗେ ନା ନାଇଁ
ହଁ ଗଣେଶ ପୂଜା ଭଲ ଲାଗେ ନା
ଆଉ ତତେ?
ହଁ ଭଲ ଲାଗେ ଆଉ ଅ ହଉ ମୋର କାମ ଅଛି ମୁଁ ରହୁଚି ଆଉ?
ଆଚ୍ଛା ହଉ।
ହଉ।